ହୁଁ ହ୍ୟାଲୋ।
ହୁଁ କଅଁ କରୁଛୁ।
ଏ ବସିବା ଗାଡି ରହିଲା ଖାଇମି କଣ।
କୋଉଠି ରଇଲେ?
ଚିଲିକା ପାଖରେ।
ହୁଁ ହଁ କଣ କଣ ବାପା ଦେଇଛନ୍ତି ନା ଖାଇବା ପାଇଁ।
ହଁ କେକ୍ ହେରି ଦେଇଚନ୍ତି ତାପରେପହଞ୍ଚିନାହାନ୍ତି ଏ ଘରେ।
ନା ପହଞ୍ଚିଥାନ୍ତି କଇଲେ ଟାଉନକୁ ନଅଟା ଚାଳିଶ ପଚାଶ ଫୋନ କରିବୁ ଫୋନ କ କଲି ଯେ ତାର ଲାଗୁନି କଣ।
ହୁଁ ହଁ। ବାପା କୋଉଠି ଥିଲେ ତୁ ଫୋନ କରିଥିଲୁ ସେତେବେଳେ।
ଏଇ ଆସିଥିଲେ ବସ ରେ ହରିପୁର।
ହ ହ ଆ ଘରୁ। ବସି ବସି ଦଶଟା ହେଲାଣି ତ ସାଢେ ଦଶଟା ବ ହବ ଘରକୁ ଆସୁ ଆସୁ।
ହୁଁ ହବ ଯେ କେମିତି ଆସିବ କେଜାଣି।
ହୁଁ ଆଉ ଦୁଇ ତିନିଥର ଫୋନ କରିକି ଦେଖେ ନହେଲେ ନାଇଁ ଚକ୍ରାଧାରି ଅଙ୍କଲ କୁ କହ ଯାଇକି ନେଇ ଆସିବେ ନହଲେ।
ଭାରି ଯିବୁ ଯେମିତି ଆଉ।
ସତ୍ୟ। ହଁ ଏଇଟା ଖାଲି ଦଶ ମିନିଟ୍ ମୋ ସହିତ କଥା ହବୁ ତାପରେ ମୁଁ ମୋର ଟଏଲେଟ ହେରିକା ଯିମି ତା ପରେ ମୁଁ ଶୋଇ ପଡିମି।
ହା।
ବୋଉ କୁଆଡେ ଗଲା?
ବଉ ଏ ମା କୁ ଖାଇବା ଦବ ବୋଲି ଯାଇଛି।
ହୁଁ ହୁଁ।
କ୍ରିମ କେକ୍ ଦେଲେ ବୋଧେ।
ଭଲ କେକ ଯେ ଏଠି ଦେଇଛନ୍ତି ବିସ୍କୁଟ ଆହୁରି କଣ ଝୁୁର ଆରିକା ସବୁ କୁୁରକୁରିଆ ର।
ଦେଇଛନ୍ତି ବସ୍ ବାଲା?
ହଁ।
ଫ୍ରୀ ରେ।
ହୁଁ।
ହଁ ବସରେ ନା ଟ୍ରେନ୍ ରେ।
ଏରୋପ୍ଲେନ୍ ବୋଧେ ସେଟା। ସବୁ ଥର ଦିଏ ନା? ହୁଁ ସବୁଥରେ ଦିଅନ୍ତି?
ନା ଏଟା ଅଲଗା ବସ୍ ଟା।
ଓହୋ।
ରୁ ରୁଟି ଆଉ କଣ କଲା?
ହଁ। ଆଉ ଭଜା କଲା ଆଉ।
ଓୁଁ ହୁଁ।
କ୍ଷୀର ଅଛି କ୍ଷୀର ନା କ୍ଷୀର ତ ଛିଡ଼ିଗଲା।
କେମିତି?
କଣ ସେ ସକାଳେ କ୍ଷୀରଟା ନଥିଲା ନା ପିଇଲି।
ହୁଁ ହୁଁ।
ଗଲା ପରେ ପୁରା ବର୍ଷା ମାନେ।
ହୁଁଁ।
ପୁରା ହେବି ବର୍ଷା।
ମୋର ସରିଗଲା ତିରିଶ ଟା ଯାକ।
ତିରିଶ ଟା କରିଦେଲୁ? କି କାହା କାହା ସହିତ ଗପିଲୁ?
ଏମତି ତୋ କ୍ଲାସମେଟ, ଏମତି ସମସ୍ତଙ୍କ ସହିତ, ତୋ ସହିତ ଦିଟା କଥା ହେଇଥିଲି।
ଓ ହୋ। ମୋର ଏଇଟା ଚଉଦଟା ହେଇଯିବ। କଣ ମାନେ ଅଠରଟା କରିବା ଦରକାର ନିହାତି।
ହୁଁ।
ଆ-ଆଜି-ଆଜି ଯଦି ନହବ?
ଏମିତି କିଛି ନାହିଁ କାଲି କରିବୁ ହେଲା। ତତେ ମେସେଜ କିଛି ଆସିନି ନା?
ମେସେଜ କିଛି ଆସିନି ତ କୋଉଥିରେ ମେସେଜ ବକ୍ସ ରେ ତ?
ୱାଟସପ ରେ।
ମୋ ୱାଟସପରେ ତ କିଛି ଆସିନି। ତିରିଶ ଯାଏଁ
କାହା ସହିତ?
ହୁଁ ସେ ଆଉ ଗୋଟେ କଥା ହେଇଥିଲା।
ହୁଁ।
ଗୋଟେ
ଓହୋ ତାକୁ ଏମତି କଥା ହବ ଆଉ।
ତୋ ନମ୍ବର ପା ତାକୁ ଦେଇଥିଲି ମୁଁ କହିଲି ଏଇଟା ମୋ ଭାଇ ନମ୍ବର ତାକୁ ମେସେଜ ଦବ। ମୋ ବୋଉ ଯଦି ଉଠେଇବ ଉଠେଇବ, ନହେଲେ ସେ ଉଠେଇବ ଆଉ।
ହୁଁ ସେ କଣ କହିଲା?
ହଉ ବୋଲି କହିିଥିଲା।
ହୁଁ, ହୁଁ।
ତୋ ଆଡୁ ଫୋନ କରିଦଉନୁ ନା ସରି ମେସେଜ ଦଉନୁ।
ଦେଖେ ଆଜି ଆଉ କଣ ଦେଇ ହବ।
ହୁଁ ହେ ଦେଖୁନ।
ହଁ ବ୍ୟସ୍ତ ମୁଁ ଦେଖିଆ। କାଲି କୁଆଡେ
ହଉ ହବପା।
ଖାଉଛି
ହୁଁ।
କଣ ଖାଉଛୁ।
ବିସ୍କୁଟ୍।
ଏ ହୋଟେଲରେ ଖାଇ ଦଉନୁ ଯାଇକି?
ନା ଶୁଣ ତୁ ଟିଏ ଥାଆ, ମୁଁ ଟିକେ ଟଏଲେଟ ଯାଇକି ଆସେ?
ହଉ। ଦଶ ମିନିଟ୍ ହେଲେ କଟେଇ ଦେବି?
ହଁ ହଁ। ଫୋନ୍ ଟା ନେଇକି ବି ଯା।
ହୁଁ। ତୁ ରହ ମୁଁ ଆସେ।
ସେ ବାଥରୁମରେ ସେଇଠି ବାଥରୁମ ଅଛି?
ତୁ ନହେଲେ ରହିଥା ମୁ ଯାଏଁ।
ହ୍ୟାଲୋ।
ପଇସା ଦଶ ଟଙ୍କା।
ସାକାମ୍ ମୁଁ ମୁଁ ରଖୁଛି ଆଁ।